ହଁ କଣ କରୁଛ?
ଏଇ ବସିଛି ତମେ
ହଁ ମୁଁ ବି ସେମ ବସିଛି ଆଉ ଆଉ ହେଲା ସନ୍ଧ୍ୟା ବେଳେ ଖାଇଲଣି କିଛି?
ଖାଇଛି ନା ଖାଇନି ମ ଦେହ ଟା ଟିକେ ଭଲଲାଗୁନି ନାହିଁ ତ
ଆଚ୍ଛା କଣ ହେଇଛି କି ତମର?
ଏଇ ପିରିୟଡ ହେଇଛି।
ଆଚ୍ଛା ଆଚ୍ଛା ଆଚ୍ଛା ହଁ ହଁ ଆଚ୍ଛା ସେଇ ବିଷୟରେ ଆମେ କଥାବାର୍ତ୍ତା ହେବା ଆଜି
ହଁ
ହଉ ଠିକ୍ ଅଛି ଆଉ ତମ ଘର ଲୋକଙ୍କର ସମସ୍ତଙ୍କ ଦେହ ଭଲ?
ହୁଁ
ହଁ ଠିକ୍ ଅଛି ହଁ ଭଲ ଆଉ ହଁ ଚାଲୋ ସେଇ ବିଷୟରେ କଥା ହବ ଆ ମେ କଣ କହୁଛ ହଁ ଠିକ ଅଛି।
ଆ ମାନେ କଣ କହିଲ ଆମର ମେସରେସନ ବି କୁହାଯାଏ ଋତୁସ୍ରାବ ସେଇଟା କୁହାଯାଏ ନା ଋତୁସ୍ରବ ବା ମାସିକ ଧର୍ମ ହେଉଛି ନାରୀଙ୍କ ଶରୀରର ଏକ ସଵାଭାବିକ ଜୈବିକ ପ୍ରକ୍ରିୟା ଏଇଟା ପ୍ରତି ମାସରେ ଗର୍ଭାଶୟର ଭିତର ସ୍ତର ଗର୍ଭ ଧାରଣ ପାଇଁ ପ୍ରସ୍ତୁତ ହେଇଥାଏ ମାନେ ଗୋଟେ ନାରୀର ସବୁଠାରୁ ଏନ୍ତି କି ଏଇଟା
ହ ହଁ ହଁ ହଁ ତମେ ଦିକତବା
ଆ ନାରୀଟି ସେତିକି ସ ନାରୀଟା ସେତିକି କମହଥିଲା ଆଉ ତାର ସେତିକି ବଡ ଅଛି ବୋଲି ସେତିକି ସେ ସ ତ ବୋଲି ଏଇ କଷ୍ଟରେ ବି ସେ ସହିଛି।
ଗୋଟେ ପୁଅ ତ ଜାଣି ବି ପାରିବନି କେତେ କଷ୍ଟ ହୁଏ ସେଇ ଟାଇମରେ। ସେଇଟାକୁ ସେ ସହିବା ଏତେ କଷ୍ଟ ଥାଏ ସେଇଟା ଗୋଟେ ଝିଅ ହିଁ ଜାଣିଛି।
ହଁ। ତାପରେ ଋତୁସ୍ରାବ ବି ମାନେ କେବେ କେବେ ଆରମ୍ଭ ହୁଏ କହିପାରିବ।
ସେଇଟା ପ୍ରାୟତଃ ଦଶ ପନ୍ଦର ବର୍ଷ ଏମିତି ହେଲେ ହିଁ ଷ୍ଟାର୍ଟ ହୁଏ।
ହଁ ଏଇଟା ପ୍ରଥମ ଋତୁସ୍ରାବକୁ କୁହାଯାଏ ମନା କେ ମାନେ ଏ ପ୍ର ଥମ ଯୋଉଟା ହୁଏ ତାପରେ ହେଟା ପ୍ରାୟ ପଇଁଚାଳିଶିରୁ ପଞ୍ଚାବନ ବର୍ଷ ବୟସରେ ବନ୍ଦ ହେଇଯାଏ। ଯାହାକୁ ମେନ ପସ୍ କୁହନ୍ତି ମାନେ ପଇଁଚାଳିଶ୍ ରୁ ପଞ୍ଚାବନ ଦେଖିବ ଏବେ ବି ଏବେ ସବୁ ଗର୍ଭାଶୟରେ ସବୁ ଟ୍ୟୁମର୍ ହଉଚି ଏ ଦେଙ୍କର ହଁ ଯୋଉ
ବୋହୁତ ସାରା ପ୍ରୋବ୍ଲେମ୍ ବାହାରିଲାଣି ଏତେ ପ୍ରୋବ୍ଲେମ୍ ନାଁ ମାନେ ଅ ଯୋଉ ସେଇ ସେଇ ପ୍ରୋବ୍ଲେମ୍ ରୁୁ ମାନେ ବ୍ରେଷ୍ଟ୍ କ୍ୟାନସର୍ ବି ଷ୍ଟାର୍ଟ ହେଇଆଉଛି।
ହଁ ତାପରେ ପି ସି ଓ ଡି ହେଇଆଉଚି ଝିଅମାନଙ୍କର।
ହଁ ପି ସି ଓ ଡ଼ି ପି ସି ଓ ଡି ତ ଯାହାର ହେଇଥିବ ମାନେ ସବୁବେଳେ ସେ ତ ହେଁ ଟେନସନ୍ ଏମତିରେ ଟେନସନ୍ ହେଲେ ହିଁ ପି ସି ଓ ଡି ହେଇଯାଏ ଗୋଟେ ଗୋଟେ ମାସ୍ ତ ଆମର ବନ୍ଦ ହେଇଯାଏ।
ହଁ ପି ସି ଓ ଡ଼ି ହେଲେ ବି ହେୟାର୍ ଗ୍ରୋଥ୍ ଅ ଧିକ ହେୟାର୍ ଗ୍ରୋଥ୍ ହବ ଅଧିକ ମାନେ ୱେଟ୍ ବି ବଢି଼ଯିବ। ଆଉ ଶରୀର ବି ମାନେ ନା ଟୋଟାଲି ଫ୍ରି ହିଁ ଲାଗିବନି ଏଇଟା ନହେଲେ। ଆଉ ତାପରେ ବି ଋ ଏଟା ଗୋଟେ ଋତୁ ଚକ୍ର ଅଛି ସାଧାରଣତଃ ଋତୁ ଚକ୍ର ଏକୋଉଶିରୁ ପଇଁତିରିଶ୍ ଦିନ ହୁଏ।
ହଁ ଅଧିକାଂଶ ଅଠେଇଶ ଦିନ ହଁ ଅଠେଇଶ ଦିନ ଥାଏ। ନହେଲେ ତିନିରୁ ସାତ ଦିନ ପର୍ଯ୍ୟନ୍ତ ବି ହୋଇଥାଏ। ତାପରେ ହେଲା ହଁ ଏହାର ପର୍ଯ୍ୟାୟ ବିଷୟରେ କଥା ହବା? ହୁଁ। ରା ପର୍ଯ୍ୟାୟ ଅଛି କୁହ ତ ତମେ।
ଚାରିଟା ପର୍ଯ୍ୟାୟ ଅଛି ଗୋଟେ ଋତୁସ୍ରାବ ପର୍ଯ୍ୟାୟ ଗୋଟେ ଫଲି କୁଇଲାର ପର୍ଯ୍ୟାୟ ଗୋଟେ ଡିମ୍ବୋଶ୍ଚର୍ ତ ଗୋଟେ କ ଓଭ୍ୟୁଲେସନ୍ କୁହାଯାଏ ଆଉ ଗୋଟେ ଲିଉଟିଏଲ୍ ପର୍ଯ୍ୟାୟ। ଆଉ ତାପରେ ଋତୁସ୍ରାବ ସମୟର ଲକ୍ଷଣ ବି ବୋହୁତ ସାରା ଅଛି ମାନେ ଯେମିତି କି ଆମର ପେଟ ବ୍ୟଥା ହୁଏ।
କହ କମର ବ୍ୟଥା ବି ହୁଏ, ମୁଣ୍ଡ ବଥା ବି ହୁଏ, କ୍ଳାନ୍ତି ଲାଗେ। ଆଉ ମନ ପରିବର୍ତ୍ତନ ବି ହୋଏ ହୁଏ।
ମାନେ ମନ ପରିବର୍ତ୍ତନ ମାନେ ଏବେ ହସ ଲାଗୁଥୁବ ଏବେ ହସ୍ତ ଲାଗୁଥୁବ ପୁଣି ଟିକେ ଯିବ
ହଁ କିଛି ଟାଇମ୍ ପରେ କାନ୍ଦ ହଁ ହଁ ହଁ ହଁ ସେ ଠିକ୍ କଥା କହିଲ। ଆଉ ବ୍ରଣ ବି ବୋହୁତ ଜଣଙ୍କର ବୋହୁତ ବାହାରେ। ହେଲା ମୋଟି ହେଇଗଲା ଭଳିଆ ଫୁଲି ଗଲା ଭଳିଆ ଲାଗେ ହଁ ହଁ ହଁ ହଁ ଠିକ୍। କଥା କହିଚ।
ଆଉ ତାପରେ ବି ଋତୁସ୍ରାବ ସମୟରେ ବି ଆମୁକୁ କିଛିଟା ମାନେ ସଚେତନ ବି ହବାର ମାନେ ହବା ଆବଶ୍ୟକ। ପରିଷ୍କାର ସାନିଟେରି ପ୍ୟାଡ଼୍ ଅ ଏ ପରିଷ୍କାର ସାନିଟାରୀ ପ୍ୟାଡ଼୍ ଟ୍ୟାମ୍ପନ୍ କିମ୍ବା ମେନଷ୍ଟ୍ରୁପ୍ରୁଆଲ୍ କପ୍ ବ୍ୟବହାର କରିବା କ ଥା ମାନେ ଅ ସେ ପ୍ୟାଡ଼୍ ଟା ଯେମିତି ପରିଷ୍କାର ଥିବ ଆଜିକାଲି ସବୁ ପ୍ୟାଡ଼୍ ବି ଏବେ ଆସୁଚି ମାନେ ସବୁ ଅଲ୍ ମାନେ କେମିକାଲସ୍ କିଛି ଦିଆହଉନେଇ ଯାହା ଫଳରେ କି ସେଇଟା ପ୍ରଭାବ ପକଉଚି ଆମ ବଡ଼ି ଓପରେ।
ହଁ ସେଇଟା ବି ତାପରେ ଚାରିରୁ ଛଅ ଘଣ୍ଟା ଭିତରେ ବି ବଦଳେଇବା ଦରକାର।
ଆଉ ପରିଷ୍କାର ପାଣିରେ ବି ବ୍ୟକ୍ତିଗତ ସ୍ଵଚ୍ଛତା ରଖିବା ମାନେ ନିଜର ପ୍ରାଇଭେଟ୍ ପାର୍ଟଟାକୁ ନିଜେ ମାଡ଼ାମ୍ ପାଣିରେ ସ୍ଵଚ୍ଛତା ମାନେ ପରିଷ୍କାର କରିବା। ତ ପରେ ପର୍ଯ୍ୟାପ୍ତ ପାଣି ବି ପିଇବା ଦରକାର ଏଇ ଟାଇମ୍ ରେ। ଆଉ ଆଇରନ୍ ପ୍ରୋଟିନ୍ ଆଉ ଭିଟାମିନ୍ ଯୁକ୍ତ ଖାଦ୍ୟ ବି
ପାଣି ପିଇବା ହଁ ସେଇଟା ହିଁ ମାନେ ମୋତେ ମତେ ପାଣି ପିଇବାକୁ ଭଲ ଲାଗେନି ସେଇ ଟାଇମ୍ ରେ ଏତେ ଥର କାହିଁକି ନା ମତେ ଲାଗେ କି ମାନେ ଅ ୱାସରୁମ୍ ଗଲେ ବେଶୀ ବେଶୀ ହେଇଯାଏ ସେଥିପାଇଁ ମୋତେ ଡର ଲାଗେ ପାଣି ପିଇବାକୁ ବି।
ତାପରେ ବି ଆଇରନ୍ ପ୍ରୋଟିନ ଭିଟାମିନ୍ ଯୁକ୍ତ ଖାଦ୍ୟ ବି ଖାଇବା କଥା ଏଇ ଟାଇରେ ଆଉ ହାଲୁକା ବ୍ୟାୟାମ କିଛି କ ମାନେ ବ୍ୟାୟାମ କିଛି କଲେ
କରିବା କଥା ନୁହେଁ ସେଇ ଟାଇମରେ ବି କିଛି କିଛି ମେଡିସିନ ବି ଖାଇବା କଥା ନୁହେଁ। ମାନେ କି କିଛି ବି ଟ୍ୟାବଲେଟ୍ ମାନେ ଆମେ ବି ଜର ଥଣ୍ଡା ପାଇଁ ବି ଯଦି ଖାଉଚନ୍ତି ସେଇ ଟାଇମରେ ବନ୍ଦ କରିଦବା ଦରକାର ବି।
ହଁ ଆଉ ତାପରେ ବି ଦେଖିବ ମାନେ ଏଇ ସେ ବଡ ସବୁ ମେଡିସିନ ଖାଇକି ଦୁନିଆ ପ୍ରକାରର କେତେ ଜଣଙ୍କର ମାନେ ଓ ମୁଣ୍ଡ ମୁଣ୍ଡରେ ବ୍ଲଡ ମାନେ କ୍ଲଟ ହେଇଯାଉଚି କ୍ଲଟ ହେଇକି ସେମାନେ ମରି ବିି ଯାଉଚନ୍ତି। ମାନେ ରକ୍ତ ସଂଗଠିତ ହେଇକି ମୁଣ୍ଡରେ ଜମାଟ ବାନ୍ଧି ନେଉଚି ଯାହା ଫଳରେ କି ମୁଣ୍ଡ ଉପରେ ପ୍ରଭାବ ପଡିକି ସେମାନେ ମରି ଯାଉଚନ୍ତି ଝିଅମାନେ। ତାପରେ ଏଇ ଟାଇମରେ ବି ବହୁତ ବିଶ୍ରାମ ବି ବହୁତ ଦରକାର। ତାପରେ କଣ କରିବା ଉଚିତ ନୁହଁ? ଦୀର୍ଘ ସମୟ ଏକ ପ୍ୟାଡ କୁ ବ୍ୟବହାର କରିବା କ ଥା ମାନେ ଗୋଟେ ପ୍ୟାଡକୁ ଆମେ ଯଦି
ଅସ୍ ହଁ ହଁ ବେଶୀ ସେ ଟାଇମ ଚାରି ରୁ ଛଅ ଘଣ୍ଟା ମେନ୍‌ଲି ୟୁଜ କରିବା କଥା ତାପରେ ବି ମାନେ ଏଣୁ ତେଣୁ କପଡ଼ା ବି ବ୍ୟବହାର କରିବା କଥା ନୁହେଁ। ଆଉ ବିନା ମାନେ ଡା
ହଁ ଆଉ ତାପରେ ଏ ଡାକ୍ତରଙ୍କ ହଁ।
ହଁ କିଛି କଥାକୁ ନେଇକି ଟେନସନ ବି ରହିବା କଥା ନୁହେଁ।
ହଁ।
ହେଲେ ଆଜିକାଲି ସେ ଯଉ ଆମେ ଟେନସନ୍ ଟା ନଉଚନ୍ତି ସେଥିପାଇଁ ଆମକୁ ପି ସିି ଓ ଡ଼ି ହେଇଯାଉଚି।
ତାପରେ ଋତୁସ୍ରାବ ସମୟରେ ବି ଆମର ଖାଦ୍ୟ ଉପରେ ବି ବହୁତ ଗୁରୁତ୍ୱ ଦବା କଥା। କାରଣ ଖାଦ୍ୟ ନ ଖାଇଲେ ବି ଅଧିକ ମାନେ ବ ଯୋଉ ଆମକୁ ଜ ନ୍ତ୍ରଣା ହବ ଯେମିତି କି ସବୁଜ ପନିପରିବା ଖାଇବା ଫଳ ଖାଇବା କ୍ଷୀର ଆଉ ଦହି ଖାଇବା ଡାଲି ଖାଇବା
ଖାଇବା କଥା।
ଅଣ୍ଡା ମାଛ ସୁଖିଲା ଫଳ ପର୍ଯ୍ୟାପ୍ତ ପାଣି ପିଇବା। ଆଉ ଗୋଟେ ମାନେ ଦେଖିବ ଗୋଟେ ଭ୍ରାନ୍ତ ଧାରଣା ବି ଥାଏ ମାନେ ଲୋକ ମାନଙ୍କର କି ଆ କିଛି ଗୁଡା ବି ଛୋଟ ପିଲାମାନଙ୍କ ତାଙ୍କର ହେଇଯାଇଥିବ ଋତୁସ୍ରାବ ସେମାନେ ଜାଣିପାରୁନାହିଁନ୍ତି ସେମାନେ ଡରି ଯାଉଥିବେ ମାନେ
ଏବେ ତ ବହୁତ ଛୋଟ ବେଳୁ ବି ହେଇଯାଉଚି ମାନେ ମାନେ ଆମ ଟାଇମ ମାନେ ଠିକ ଟାଇମର ହଉଥିଲା। ଏବେ ଛୁଆଙ୍କର ସବୁ ବହୁତ ଟାଇମ ମାନେ ଶୀଘ୍ର ହେଇଯାଉଚି ପୁଣି ବନ୍ଦ ହେଇଯାଉଚି
ତାପରେ ଏ ଋତୁସ୍ରାବଟା ଋତୁସ୍ରାବଟା କୌଣସି ରୋଗ ନୁହଁ। ଏଇ ସମୟରେ ଗାଧେଇବା କ୍ଷତିକାରକ ନୁହଁ ପରିଷ୍କାର ରହିବା ଉପକାରୀ ଆଉ ପୌଷ୍ଟିକ ଖାଦ୍ୟ ଖାଇବା ଉଚିତ ଆଉ ଋତୁସ୍ରାବ ହେଲେ ଝିଅମାନେ ପଢିବା କାମ କରିବା କିମ୍ବା ହାଲକା ବ୍ୟାୟାମ ମଧ୍ୟ କରିପାରିବେ କିନ୍ତୁ ଏହା କଣ ଟିକେ ପ୍ରେସର ମାନେ ବେଶୀ ଟିକେ ପରିଶ୍ରମ କାମ କରିବା ଟା ଭଲ ନୁହଁ। ଆଉ ଆଉ ଡାକ୍ତରଙ୍କୁ ବି ଆମେ କେବେ ଦେଖେଇବା କିଛି ଅସୁବିଧା ହେଲେ ଆମେ କେମିତି ଦେଖେଇବା
ସେଇଟା ଅଧିକ ଅଧିକ ବ୍ଲିଡ଼ିଙ୍ଗ ହେଲେ ସେଇଟା ସାତ ଦିନରୁ ବି ଅଧିକା ହେଇଗଲେ ସେଇଟା କଣ ନା ଆମେ ବି ୱିକ ହେଇଯାଉଚନ୍ତି ନା ବେଶୀ ବେଶୀ ପେଟ ବଥା କଲେ ଅନିୟମତା ମାନେ ଯଦି ପିରିୟଡସ ଆଜି ମାନେ ଏ ମାସ ହଉଚି ନ ହଉଚି ସେଟାକୁ ନେଇକି ଆଉ ଯଦି ସ୍ମେଲ୍ ବି କରୁଚି ହଁ।
ମୁଁ ବି ମୋର ବି ସେମ୍ତି ଥରେ ହେଇଥିଲା, ଗୋଟେ ମାସ ପୁରା ବନ୍ଦ ହେଇଯାଇଥିଲା ହଉନଥିଲା ତାପରେ ମୁଁ ଡରିକି ଯାଇଥିଲି ଡାକ୍ତରଙ୍କ ପାଖୁକୁ। ଡାକ୍ତର୍ କହିଲେ କି ଏଇଟା ହୁଏ ସେମିତି କିଛି ମାନେ ଡରିବାର ନାହିଁ, ଏଇଟା ଯୋଉ କୁହନ୍ତିନି ଆମର
ଏଇଟା ହେଇକି ହିଁ ତ ପିସି ଓଡି ହେଇଯାଉଚି ନା।
ଆରେ ନା-ନା। ହର୍ମୋନାଲ୍ ଇମବାଲାନ୍ସ ହେଲେ ବି ଏମ୍ତି ହୁଏ, ଗୋଟେ ମାସ-ମାସ ଲେଟ୍ ହେଇଯାଏ କିନ୍ତୁ ପିସିଓଡି ହେଲେ ପାଞ୍ଚ ଛଅ ମାସ୍ ଲେଖା ହୁଏନି। ପିସିଓଡି ହେଲେ, କିନ୍ତୁ ଏଇ ହର୍ମୋନାଲ୍ ଇନବାଲାନ୍ସ ହେଲେ ଖାଇବା ପିଇବା ଉପରେ ଆମେ ଟିକେ ଗୁରୁତ୍ୱ ନ ଦେଲେ ସେ ପିରିୟଡସ୍ ଠିକ୍ ମାନେ ମାନେ ଅନିୟମିତ ଦେଖାଯାଏ, ଆଉ ହଉଛି ଆମର ଯୋଉ ସେ ସ୍ମେଲ୍ ବି ହୁଏ ବ୍ଲଡ ଯେତେବେଳେ ଆସେ ଦୁର୍ଗନ୍ଧ ବି ବାହାରେ, ତାପରେ ହଠାତ୍ ଅନେକ ମାସ ଧରି ଋତୁସ୍ରାବ ବନ୍ଦ ହେଇଯିବା ଗର୍ଭଧାରଣ ନଥିଲେ। ମାନେ ଗର୍ଭଧାରଣ ନଥାଇକି ବି ଋତୁସ୍ରାବ ବନ୍ଦ ହେଇଗଲେ ଗୋଟାଏ କଣ ମନରେ ଆସିବ।
ଯେଉଁ ହର୍ମୋନାଲ୍ ଇନବାଲାନ୍ସ ହଉଚି ଆଉ ଯୋଉ ବେଶୀ ଟେନ୍ସନ୍ ନେଲେ ବି ସେଇଟା ବି ଏମ୍ତି ଇସୁ ହୁଏ।
ହଁ ଆଉ ତାପରେ ଉପକାରିତା ବି ଆର ବହୁତ୍ ସାରା ଅ ଛି, ପ୍ରଜନନ ସ୍ୱାସ୍ଥ୍ୟ ସାଧାରଣ ଅଛି ବୋଲି ସୂଚନା ଦେଇପାରେ। ମାନେ ପ୍ରଜନନ ମାନେ ଆମେ ଆଗକୁ
ଫ୍ୟୁଚର୍ ହଁ-ହଁ ବୁଝି
ହଁ ଗର୍ଭ ଧାରଣ କରିପାରିବା, ତାପରେ ଶରୀରର ହର୍ମୋନ୍ ର ସ୍ୱାଭାବିକ୍ କାର୍ଯ୍ୟକଳାପର ଅଂଶ, ମାନେ ଜାଣିପାରିବା, ଆଉ ତାପରେ କମର ବ୍ୟଥା ହବ। ପରିବର୍ତ୍ତନ ହବ। ଆଉ ଦୈନନ୍ଦିନ କାର୍ଯ୍ୟରେ କିଛି ଅସୁବିଧା ହବନି, ମାନେ ଗୋଟେ ଝିଅ ତାକୁ ପ୍ର ନୁହେଁ କି? ହାଲୋ।
ସେଇଟା ହିଁ ତମେ ହଁ ତମେ ଠିକ୍ ଟାଇମରେ
ହାଲୋ।